ନମସ୍କାର ହଁ ଭଲ ଅଛି ଆ ଆପଣ?
ମୁଁ ବି ଭଲ ଅଛି।
ଓହୋ ଖାଇକି ମାନେ ଖିଆ ପିଆ ସଇଲାଣି
ହଁ ଖିଆପିଆ ସରିଲାଣି ସନ୍ଧ୍ୟା ସମୟ ହେଲାଣି
ଓହୋ ଆଉ କେମତି ଆଜି ମନେ ପଇଲା ମ କ କଥା କହୁନାହାନ୍ତି।
ହଁ ମନେ ପଡ଼ିବନି ନିଜ ଲୋକଙ୍କ କଥା ମନେ ପଡ଼ିବ ହେଲା ବନ୍ଧୁ ବାନ୍ଧିଛନ୍ତି ଯେହେତୁ ମନେ ପଡ଼ିବନି ସବୁବେଳେ ମାନେ ପଡ଼ିବ। ଏଇଆ କଣ ଆମେ ବ୍ୟସ୍ତ ବହୁଳ ଜୀବନ ଆମର ଯେହେତୁ ବ୍ୟସ୍ତ ବହୁଳ ସେଇଥିରେ ଟ କେ ଫାଙ୍କା ହେଇକି କଥା ହେଇଯିବା।
ହୁଁ।
ମ୍ୟାଡ଼ାମ ମ ମତେ ଟିକେ ଜହ୍ନିଓଷା ବିଷୟରେ କହିବେ କି ମୁଁ ସେଇଟା ଜାଣିନି ମତେ ଜଣେ ପ ପଚାରଥିଲେ କି କେମିତି କରନ୍ତି ମୁଁ କହିଲି କି ହଁ ଆମର କରାଯାଏ ହେଲେ କୁମାର ପୂର୍ଣିମା ସେଇଟା ଯଷ୍ଟ ସେଇ ଗୋ ଗୋଟେ ଦିନରେ ମୁଁ କରେ ତ ମୁଁ ଜାଣିନି ତ ଜହ୍ନିଓଷା ଟା କଣ ସାତ ଦିନ ଏମିତି କଣ କରନ୍ତି। ଟିକେ ବୁଝେଇବେ ମତେ?
ହଉ ମୁଁ କହୁଛି କ କହିଲେ ମାନେ ଆମର ଜହ୍ନିଓଷା ଯିଏ ଯେତେ ଦିନ କ ପାରିବେ ମାନେ କେମିତି କହିଲେ ଗୋଟେ ଅଛି ପାଞ୍ଚ ଦିନ ଗୋଟେ ଅଛି ସାତ ଦିନ ଗୋଟେ ଅଛି ଆମର ନଅ ଦି ଏମିତି ହେଲା ହଁ ତ ଆମର ଯିଏ ଯୋଉଟା କରିପାରିବ ଆମର ଏପଟେ କଣ କହିଲ ଆମର ସେଟା ନଅ ଦିନି କରୁ ଯଦି ନଅ ଦିନ ଆମେ କରୁ କଣ ହେଲା ନା ଆମର ଫୁଲ ଫାଷ୍ଟ ଆ ଫାଷ୍ଟ କେତିକ ଝିଉଛ ସବୁ ଆମର ଆମର ମାନେ ମଝି ରାସ୍ତାରେ ଆମ ଦାଣ୍ଡରେ ଗୋଟେ ଅଛି କଣ କହିଲେ ଗୋଟେ ଚଉୁରା ଅଛି ହେଲା ଗୋଟେ ଦେଶ ଚଉୁରା ସେଇଟା ହଁ। ସେଇଟା ଦେଶ ଚୁୁରା ତ ଆମେ ସେଠ। ଚଉଁରାଟାକୁ ଫାଷ୍ଟେ ଧୋଇଦେଇକି ଆମର ମାଟି ଆଣିବା। ପାଇଁ ଯାଉ ସବୁ ଝିଅ ଛୁଆ ମା। ତେଣେଫେ ଆମର ଗୋଟେ ଏପଟେ ହୁଡି ଅଛି। ଆମ ଘର ପଛପଟେ ଗୋଟେ ହୁଡ଼ିଯିବ। ମାନେ ଜଙ୍ଗଲ ବଡ ଜଙ୍ଗଲ ଅଛି ହେଲା ସେଇ ଜଙ୍ଗଲକୁ ଆମେ ଯାଉ ମାଟି ଆଣିବା ପାଇଁ। ଯଦି ମାଟି ଆଣିବୁ ଯାଇକି ମାଟି ଆଣିବୁ ତା ତାଡିତୁଡ଼ା କି ମା। ମାଟି ବହୁତ କଷ୍ଟରେ ଆଣିବୁ ନାଲି ମାଟି ଆଣିବୁ। ନାଲି ମାଟି ଆଣିବୁ ନାଲି ମାଟି ଆଣିସାରିଲା ପରେ ଆ। କଣ କରିବୁ ନା ସେଇଠି ଠିକ ତିନିଟା ହେବ ଆମେ। ନାଲି ମାଟି କି ନାଲି ମାଟି କି ଫାଷ୍ଟେ ଲିପ। ପିବୁ ମାନେ ଚଉଁରାକୁ।
ଚୋରି ଆଚ୍ଛା ଚୋରା ଚାରିକାରୁ ପୁରା ଲିପି ଦିଅନ୍ତି।
ହଁ ଚଉରା ଚାରିକରେ ପୁରା ଲିପ। ଲିପିଦେଇକିି ଆମର ଚଉୁରାଠୁ ଟିକେ ଦୂରରେ ମାନେ ଅର୍ଘ୍ୟ ଦିଆ ହେବ ଏମିତି ଯୋଉ ପଣା ଦିଅନ୍ତିନି ଗୋଟେ ଏମତି ଛୋ। ଛୋଟ ସାଇପ ର ମାନେ ଲିପନ୍ତିନି ହଁ ଆମର ସେମିତି ବି ଗୋଟେ ଲିପା ହବ ଲିପିବୁ ଲିପି ସାରିଲା ପରେ ଆମ। କାଇଁ ନାହିଁ ତ ଫୁଲ ମାନେ ଆମ ଗାଁ ରେ ଗ ମାନେ। ପୋଖରୀ ନାହିଁ ଆମର। କଇଁ ଫୁଲ ଆମ ଗାଁରେ ନାହିଁ ଆମେ ଗୋଟେ ଅନ୍ୟ। କାହାକୁ ଯାଇ। ଆ ମାନେ ଆଦିବାସୀ ଗୋଟେ ମାଝୀ ମାନେ ଗାଁ ଗୋଟେ ଅଛି। ସେଇ ଗାଁ। ଆମେ ଯାଉ ଫୁଲ ଆଣିବା ପାଇଁ ହେଲା ତ ଆମେ ଫୁଲ ଆଣ। ଏତେ ଯିବୁ ଯେ ବହୁତ କଷ୍ଟ ଯେହେତୁ ଏତେ ବଡ ମାନେ ପୋ। ପୋଖରି ଆମେ କଣ ସେଇଠି ଝିଅଛର ପଶି ପାରିବୁ କି ତ ପଶି ପାରିବୁନି କଣ କରିବୁ ଆମର ସେଇଠି ଯୋଉ ଭାଇ ମାନେ ଥିବେ ଯଦି ତାଙ୍କୁ କହିବୁ କି ଭାଇ ଆଉ ଆମେ ଏତିକି ପଇସା ଦବୁ ଦଶ କୋଡିଏ ଟଙ୍କା ପଇସା ଦବୁ ଆମକୁ ଦିଟା ଫୁଲ ଆଣିକି ଦେବେ। ଯୋଉ ଭାଇ ମାନେ ଟିକେ ଭଲ କଇଁ ଫୁଲ। ହଁ କଇଁ ଫୁଲ ହଁ ତ ଆମେ ଭାଇଙ୍କୁ। କଣ କହୁ ଗଲେ କହିଲେ ତାଙ୍କୁ ପଇସା ପତ୍ର ଦେଲେ ସେ ଭାଇ ଆମକୁ ଫୁଲ ଆଣନ୍ତି ଆମେ ଏକାଥରେ ବହୁତ ଫୁଲ ଧରିକି ଆସମୁ। ଫୁଲ ଧରିକି ଆସିଲା ପରେ ଆମ କଣ କରବୁ ନା। ନାଡି ସବୁ ଫୁଲା ଗୁରାକୁ ଆଣିଥିବୁ ଯେହେତୁ ଆମର ନଅ ଦିନି ସାର। ଫୁଲଟା ପଡ଼ିବ ଆମେ ତ ଫୁଲ ପାଉନୁ। କେତେ କଷ୍ଟରେ ଗୋଟେ ଗାଁକୁ ଯାଇଛୁ। ଫୁଲ ଆଣିବା ପାଇଁ ତ ଆମେ ଗୋ। ଗୋେ ଦିନ ସି ଦେୁ ସାରି ଗୋଟ ଦିନ ତିନଟା କି ପାଞ୍ଚଟା ପୂର୍ ବୁ ଆ ପକେଇ ସାରିଲା ପରେ କଣ କ ନାଇ ନାଇ ଖରାପ ହନି କଣ କହିଲେ ଆମେ ସେ ଯଉ କଇଁ ଫୁଲଟା ପୋଖରୀରୁ ଆଣୁ ଆମେ ପୋଖୀରେୋଉ ଆଣୁ ଆମେ କଣ କରୁନା ସେଇ ମାନେ ତା ନାଡ଼ି ସହ ଆମେ ପାଣି ଗୋଟେ ମାଣ୍ଡିଆ ହଉ କି ଯାହା ହଉ ତା ପାଣି ସହ ଆମେ ସେ ଭିତରେ ମାନେ କଣ କହିଲା ସେ ନାଡ଼ି ସହ ଆମେ ରଖୁ
ଆଚ୍ଛା ଫୁଟିଲା ଫୁଲଟା ବେଶୀ।
ହଁ ନାଇଁ ଆମେ କଢା ଆଣୁନା ହଁ ଯୋଉ ଯୋଉା ଫୁଟି ଯାଇଥିବ ଆମେ ପକେଇ ଦଉ ଯୋଉଟା କଢା ଥିବ ଆମେ ସେମିତି ରଖୁ ତ ଆମେ ରଖି ସାର ଯଦି ପୁରା ପୋଖରୀ ଗଡ଼ିଆରେ ଆମେ ଯଦି ପୁରା ମାନେ ପାଣିଟାକୁ ରଖି ମାନେ ଫୁଲଟାକୁ ରଖିଦେ ଫୁଲଟା ପଚିଯିବ। ଖାଲି ନାାରୀା ରଖେ ଯେ ଫୁଲଟା ଯଦି ଉପରକୁ ରହିବୁ ତାହେଲେ ଫୁଲ ରହିବ। ତାପରେ କଣ କଲୁ ନା ଆମେ ଯୋଉ ପିଇଥୁ ଫୁଲ ତୋଳିକି ଆଣିବୁ ଫୁଲକୁ ଆମେ ଫାଷ୍ଟ ଏମିତି ପକବୁ ମାନେ କଇଁ ଫୁଲକୁ ଛିଡ଼େଇକି ମାନେ ଫୁଲ କରିବୁ ମାନେ ସେ ଯେ ଫୁ ପକେଇବୁ ଚୁଙ୍ଗୁରରା ଚାରିର ଚଙ୍ଗୁରରା ଚାରିକିର ପ ସେଠକି ଆମେ ସବୁଙ୍ଗ ଛଜିବୁ ଆମର ଫୁଲ ତୋଳିବା ପାଇଁ କି ଫୁଲ ଆମର ଯେଉଁ ବେଙ୍ଗିଲି ଫୁଲ ଫୁଟେ ତହନିଫୁଲ ଟାଇମରେ ବେଙ୍ଗିଲ ଫ ଫୁଲ ଜହନି ଫୁଲ ତ ଜି ଜହନି ଫୁଲ ଛିଡୁନି ମାନେ ଆମେ ଯେହେତୁ ଜହନୁଷା କରୁଛୁ। ସେ ବହିରେ ଅଛି କି ଜହ୍ନି ଓଷା କରିବ ଜହନି ଯଦି ଛିୁଣାଇବ ତମ ହାତ ମାନେ ଖଣ୍ଡ ଖଣ୍ଡ ହେ ଛିଡ଼ିଯିବ। ତ ସେ ବହିରେ ଅଛି ଆମେ ଜନେଇ ମାନେ ଆମେ ଛୁଉଁନା ତ ଯିଏ ଜହ୍ନି ଆମର ସେ ମାଉସୀ ହୁଅନ୍ତୁ ମା ହୁଅନ୍ତୁ କି ଯିଏ ବି ହୁଅନ୍ତୁ ସେମାନେ ଜହ୍ନିଫୁଲ ତୋଳିକି ଆଣିକି ନିଜେ ପକେଇଦେଲେ ଯେ ଚଳିବ ହେଲା ଆମେ ଆମର ବେଙ୍ଗିଲି ଫୁଲ ଆଉ ଯେଉଁ ଟଗର ଫୁଲ ଏରା ସବୁ ତୋଳିକି ଆଣୁ ଆଉ ଆମର ଧୁବ କୋଳିପତ୍ର ଏଇରା ସବୁ ଧରିକି ଆମେ ମାନେ ତୋଳିକି ତୋଳିକି ଆସିବୁ। ଆସାରିଲା ପରେ ଆମର କଣ ସଜାଡିବୁ ନା। କୁଡ଼ ଆଉ ଘିଅ ସଳିତା ଗୋଟେ ନଡ଼ିଆ କଳସ ଚୁଡ଼ ଚୁଡ଼ା ଖଇ ଚିନି ଧୂପକାଟି ଏଗରା ସବୁ ଆମର ଗୋଟେ ଡଲାରେ ସଜାଡ଼ିବୁ।
ଆଚ୍ଛା ମ୍ୟାମ ମୁଁ ବୁଝି ପାରିଲିନି କି ସେ ଯଉ ଅର୍ଘ ଟା ଯୋଉ ଦିଅନ୍ତି। ତ ସେଇଟା କାହାକୁ ଯେ ସୂର୍ଯ୍ୟ ନା ଚନ୍ଦ୍ର।
ଉଁ ହଁ ସେଇଟା କହୁଛି ଶୁଣନ୍ତୁ ତାପରେ କଣ କହିଲେ ନା ଆମର ସେ ମାନେ ସବୁ ତୋଳି ତୋଳ କି ଆଣିବୁ ତାପରେ ସନ୍ଳେ ସବୁ ଡେସ ଟିକେ ଆସିକି କଳସ ବସାଇବୁ ଚଙ୍ଗୁରା ମୂଳରେ ଠିକ ପାଞ୍ଚଟା ପାଞ୍ଚଟା ଦଶ ପନ୍ଦର ଆସିକି। ଆମେ ଯୋଉ କତିରେ କଳସ ବସିବୁ କଳସ ବସିକି ଠାକୁରଙ୍କୁ ଆଗେ ଧୂପ ବୁଲବୁ ତାପରେ ଆମର ଗୀତ ବୁଲିବୁ ସେ ଯୋଉ କହନ୍ତି ମିତାଣୀ ଶୁଣ ଯୋଉ ତୁଳସା। ସେଇଟା ତ କୁମାର ପୂର୍ଣ୍ଣିମା ଗୀତ ସେଇଟାକୁ ଆମେ ମାନେ ବୋଲିବୁ ତାକୁ ବୁଲି ସାରିଲା ପରେ ଆମର ଯୋଉଠି ଅର୍ଘ ଯଉ ସୂର୍ଯ୍ୟ ଦେବକୁ ଯୋଉ ଅର୍ଘ୍ୟ ଦବୁ ସେଇ ଅର୍ଘ୍ୟ ପାଇଁ ଯୋଉ ଲିପିଥିବ ସେଇଠି ଯେହେତୁ ଆମେ ତିନିଟା ବଳେ ଲିପି ଦେଇଛୁ। ଗାଡି ଫାଡି ତ ଯେହେତୁ ରାସ୍ତାଟା ଗାଡି କି ଲୋକ। ପୋକ ପୋକ ଚଢଡିଯ ଯଥଥିବା ଆମେ ତ ତା ଉପରେ ଲିପି ତ ଦେଇଥାଉ ତାପରେ ଆମେ କଣ କରୁ ଆମେ ପାଣି ଟିକେ ଢାଲି ଦେଇକି ଫାଷ୍ଟ ଆମେ ସିନ୍ଦୁର ସେଠି ଲଗାଉ। ସିନ୍ଦୁର ଲଗେଇ ସାରିଲା ପରେ ଫୁଲଗ ଫୁଲ ଲଗେଇ ସାରିଲା ପରେ ଭୋଗ ଦେବୁ ଭୋଗ ଦେଇ ସାରିଲା ପରେ ଆମେ ଯେତିକି ଝିଅ ଓଷା କରିଥାଉ ସବୁ ଏମିତି ହାତ ମାନେ ମିଶାଇକି ଆମର ଏମିତି ହାତ ମିଶବୁ ତାପରେ ଆମର ଅର୍ଘ୍ୟରେ କଣ ରହିବ କ୍ଷୀର ଆଉ ଦୁବ ଆଉ କୋଳି ପତ୍ର ଫୁଲ ଅର୍ଘରେ ରହିବ। ତ ସେ ଅର୍ଘ୍ୟକୁ ଆମର ହାତ ଢାଳ- ଢାଳିକି ତାପରେ ଧୂପ ଯେଉଁ ଧୂପ ବୁଲେଇମୁ ଆଉ ଦୀପ ବୁଲେଇମୁ ବୁକି ଗୋଟେ ସଳିତା ସଇଠ ଦେଇକି ଜୁହରକି ଆସିବୁ। ଆସିବୁ ତାପରେ ଆମର କଣ କଲେ ମ୍ୟାମ୍ ଆମର ବଡ଼ ଗାଁଟା ନା ଆମର ସବୁ ଭୋଗ ଦିଅନ୍ତି ମାନେ କହ ଭୋଗ ଦିନ ଆମର କୁମାର ପୂର୍ଣ୍ଣିମାରେ ସବୁଠୁ ମାନେ ସ ମାନେ ଠାକୁରଙ୍କର ମେନ୍ ଭୋଗ ହେଲା ଖୁଙ୍କୁ ମାନେ ତାଳସଜରେ ଯେଉଁ- ହୁଏ ଜାଣିଛନ୍ତି ହଁ ଠାକୁର ମାନେ ମୁଢ଼ି ନିଅନ୍ତି ଭୋଗ କିନ୍ତୁ ମୁଢି ଠାକୁରଙ୍କୁ ଦିଆଯାଏ ନାହିଁ
ସେଇଟା ଉଷୁନରେ ଯାଏନା କଣ
ହଁ ନାଇଁ ଭୋଗ ମାନେ ଲୋକଙ୍କୁ କରିକି ଦେଇ- ଫର ବି କିନ୍ତୁ ଖ ମାନେ ଠାକୁରଙ୍କୁ ଦେବ ଖଇ ଆଉ ଆମର ଗୁଡ ଆଉ କଦଳୀ କ୍ଷୀର ଆଉ ଖୁଁଙ୍କୁ ମାନେ ମେନ୍ କଥା ନା ରେ ସେଠାର ଖୁଙ୍କୁ ମେନ୍ ଦରକାର ହେଲା ତ ଖୁଙ୍କୁ ଠାକୁରଙ୍କୁ ଭୋଗ ଦେଇ ସିଲା ପରେ ତା ତାରେ ଏଇ ମୁଢଡି ଫୁଡି ଯୋଉ ଲ ଲୋକ ମାନେ ଭୋଗ ଦେଇଥିବେ ସେବକୁ ଚକୁଡିକି ମ ଆମର ଗାଁ ସାର୍ ଯେତିକି ଲୋକ ଆମେ ସମସ୍ତଙ୍କୁ ଦେଉ ଆମର ଓଷା କଲା ମାନେ ଆମର ଆମର ଜହ୍ନି ଓଷା ଯେବେ ପଡ଼ୁଛି ଆମର ସେ ଏବେ ପଡ଼ିବନି କି କିଏ କଣ କହିଲେ ଆମର ଲକ୍ଷ୍ମୀ ପୂଜା ଆମର ସେଠି ଟ ହଁ ଆମର ସେଠି ଟେନ୍ ମାର ଇ ତ ଆମେ ଲୋକଙ୍କ ଲୋକଙ୍କୁ ସମସ୍ତେ ସମଙ୍କୁ ଦବ ତ ସମସ୍ତଙ୍କୁ ଦବୁ ଦେଇ ସାରା ପରେ କଣ କରିବୁନି ମ ତାପରେ ଘରକୁ ଯିବୁ ହେଲା ଭୋଗ ଫୋଗ ଦେଇକି ଘରକୁ ପ ଯିବୁ ତାପରେ କଣ କରିବୁ ନା ତାପରେ ଖାଇ ଖୁଆ ସାରିବୁ ଠିକ୍ ନଅଟା ସାଢ଼େ ନଅଟା ବେଳେ କୁଆଡ଼େ ଆିବୁ ସୁଝିଅ ଛୁଆ ମେ ହେ ହୋଇକି ଆମର ବହି ଶଙ୍ଖ ଧରିକି ଆସିବୁ ରାତିରେ ଗୋଟେ ଗୀତ ବୋଲନ୍ତିନି ଏ ଯୋଉ ଜନିୁଷା କଲେ ରାତିରେ କୁମାରପୂଣ୍ଣ୍ଡରେ ଗୋଟେ ଗୀତ ବୋଲନ୍ତିନି
ଆ୍ଛା ହଁ କୁମାର ପଣ୍ଡାରେ ଆମର ଗୋଟେ ବହିଟେ ଅଛି ଆମେ ବୋଲୁ ହେଲେ ସେ ଗୋଟେ ଦିନ ଆମେ କରୁ ଏଇଟା ଟିକେ ନି
କରେ ବୋଲୁ ଆମେ ଚଉମରାା କତରେ ବଲ କିନ୍ତୁ ରାତିରେ ଆମେ ସେଇଟା ବୋଲୁ ମାନେ ରାତିରେ ବୋଲିବୁ ବୋଳିକି ବୋଲିକି ଆମର ସବୁ ମାନେ କ ସେଇଟା ମାନେ ପୁରା ଇଏ ଗୀତ ମାନେ ସେଟା ବୋଲନ୍ତି ରାତି ଅଧରେ ବୋଲନ୍ତି ସେ ଗୀତ ଆଉ ହେଲା ସେ ଗୀତୋଲିବୁ ବୋଲିଲ ସିଲା ପରେ କଣ କରିବୁ ନା ତାପରେ ଆମେ ଗୀତ ବୋଲିକି ତାପରେ ସବୁ ଆମର ଭାଇମାନେ ଆମ ଛୁଆମାନେ ସବୁ ଥିବେ ଆଉ ଆମ ସାଙ୍ଗସାଥି ସବୁଥିବେ ସାଙ୍ଗସାଥିୀ ଥାଇକି ଆମେ କଣ କରିବୁ ନା ଯାଇକି ଆମେ ଖେଳିବୁ କଣ କହିଲେ ଆମର ପୁଚି ଖେଳିବୁ କବାଡ଼ି ଖେଳିବୁ ପୁଚି ଖେଳିବୁ କବାଡ଼ି ଖେଳିବୁ ଏମିତି
ଆଚ୍ଛା ତା ସାହିତ ଖେଳ ରହେ କି ସେ ହସା ସହିତ ବି ଖେଳ ରହେ ନାଇଁ
ହଁ ହଁ ହଁ ଖେଳ ରୁହେ ଆମର କେତେ ମାନେ ସବୁ ଛୁଆ ଶୋଇପାରନ୍ତିନି ଆମର ସ୍ତ୍ରୀ ଲୋକ ସବୁ ଆସିକି ସ୍ତ୍ରୀ ଲୋକ ବି ଆମର ସାନ ମା ହେରିକା ସବୁ ବହି ବୋଲନ୍ତି ମାନେ ଆମ ସାଙ୍ଗରେ ସିଏ ବହି ବୋଲି ଦିଅନ୍ତି। ଯେହେ ଛୁଆ ବାହା ହେଇ ସାରିଲେଣି ନା। ଆଉ ଝିଅ ଛୁଆ ସମସ୍ ତେ ତ ଯେତିକି ଜଣଥିବେ ତ ଆମେ ଯାଇକି ସାନ ହେରିକାଙ୍କୁ ଡାକୁ ସେମାନେ ଗୀତ ବୋଲନ୍ତି ଆମେ ଖେଳୁ ଖେଳୁ ଖେଳାକି ମ୍ୟାମ୍ ଏତେ ବହୁତ ଭଲ ଲାଗେ ଯେ ଏତେ ଭଲ ଲାଗେ ଯେ ପୁରା ମାନେ ମାନେ ଆମେ ପୁରା ଆସୁ ରାତି କେତେଟା କଲେ ପୁରା ରାତି ସକାଳ ପାଇନି ଆସିବୁ ଆସ ସିକି ଶୋଇବୁ ଏମତି ନଅ ଦିନ ସାରା ପୂଜା କରିମୁ ତାପ ପରେ ଯୋଉଦିନ ଶେଷ ପାଳିି ଲାଷ୍ଟ ପାଳି ଆମେ ସେଦିନ କଣ କରିବୁ ନା ପୁରା କୁମାର ପୂର୍ଣିମା ପୁରା ଲାଷ୍ଟ ପାଳି ଚାନ୍ଦ ବନ୍ଦା ହବ ସେଇଟା ଆମର କଣ କହିଲୁ ଆମେ ଉପାସ ରହିବୁ। ଦିନ ଲାଷ୍ଟ ବୋଲି ହଁ ଯୋଉ ଦିନ ଲା ଷ୍ଟ ପାଳି ସେଦିନ ଉପାସ ରହିବୁ ଉପାସ ରହି ସାରିଲା ପରେ ଆମେ ଉପାସ ରହିକି ଠାକୁର ସେ ଚଉଁରା ଯୋଉଠି ଫୁଲ ପକଉ ସେ ଚଉଁରାରେ ଆମେ କଣ କରିମୁ କଲର ମଡ଼େଇବୁ ତାକୁ ଚାରିକର ମାନେ ବାଡି ଦେଇକି ବାଉଁଶ ଦେଇକି ବାନ୍ଧିକି ତାକୁ ବେଲୁନ ଟାଙ୍ଗିମୁ ଏମିତି ସବୁ ସଜାଡିବୁ ସଜାଡି ସାରିକି ତାପରେ ଆମର ପିଠା ହବ ଚାନ୍ଦ ଯେହେତୁ ବନ୍ଦା ହବ ଆମର ପିଠା କରାହବ ତ ଆମେ ଚା ଆମେ ଆମେ ପିଠା କରୁ ମା ହେରିକା ଖଳି ଧରି ଦିଅନ୍ତି ଯୋଉ ଆମର ପୁର ପିଠା ତା ଆମେ ସେ ପୁର ପିଠା କରୁ ତା ସାଙ୍ଗରେ
କଣ ମଣ୍ଡା ପିଠା ନା କଣ?
କଣ କହିଲେ?
ମୁଁ କାହିଁକି ମଣ୍ଡା ପିଠା ନା ଆଉ କଣ?
ପିଠା। ଆଉ ଆମର ମଣ୍ଡା ମାନେ ମଣ୍ଡା ପି ଏଇଟା କରିବ କିନ୍ତୁ ତା ସାଙ୍ଗରେ ଚାନ୍ଦ କରିବେ ସେ ଖଳିରେ ଗୋଟେ ଚାନ୍ଦ କରିବ ଗୋଟେ ଜହ୍ନ କରିବ। ଆଉ ଆମର ଚାନ୍ଦଚନ୍ଦ ସିନାମେ ପି ଏଠାରେ କହୁଛନ୍ତି କିନ୍ତୁ ମେନ୍ କଥା ହେଲା ଆମର ଖୁଙ୍କୁ ଖଇ ସେଉ ଡାଳିମ୍ବ ଅଙ୍ଗ- ରୁ ଏଇଟା ଆମର ଚାନ୍ଦ କରିବା ସେ ମାନେ ମେନ୍ ପୂଜା ହେଲା ଚକଟା ଭୋଗରେ ଚାନ୍ଦ କଲେ ଭଲ ହେଲା। ମାନେ ସେଇଟା ହେଲା ଆମେ ସବୁବେଳେ ଫାଷ୍ଟ ସେ ଚକଟା ଭୋଗରେ ଆଗେ ଚାନ୍ଦ କରିବୁ ତାପରେ ଆମେ ଯୋଉ ପିଠା କରିଥାଉ ସେ ପିଠା ଛାଣିକି ଚାନ୍ଦ କରୁ। ତାପରେ ଆମର ଦିନ ମାନ ପୁରା ପାଣି ପିଇ ବୁନି ଉପାସ ରହିବୁ ଠିକ ଛଅଟା ସାତଟା ହବ ସବୁ ସଜବାଜ ହେଇକିା ଶାଢୀ ଫାଢୀ ପିନ୍ଧିକି ଆମେ ସବୁ ଝିଅ ଛୁଆ ଯିବୁ ଯେତିକି ଆମର ଝିଅ ଛୁଆ ଥାଳି ନେଇକି ଯାଇଥିବେ ସମସ୍ତଙ୍କ ଭୋ-ଭୋଗରେ ଦୀ ପ ରଖିକି ବନ୍ଦେଇବୁ ବନ୍ଦେଇ ସାରିଲା ପରେ ଆମେ କଣ କରିବୁ ନା ନେଇକି ଚାନ୍ଦକୁ ପୋଖରୀରେ ଫିଙ୍ଗିବୁ। ପୋଖରରେ ଫିଙ୍ଗି ଦେଇକି ଆସିକି ତାପରେ ନିଜେ ନିଜେ ଯାଇକି ପାଣି ତୁ ସରିଗଲା ଓଶା ଆଉ?
ହଁ ଧନ୍ୟବାଦ ଯାଉ ମୁଁ କରେ ଯେ ହେଲେ କୁମାର ପୂର୍ଣ୍ଣିମା ଆସିବା ଆମର ଗୋଟେ ଦିନ କରୁ ଏଇଠି। ସେଟା ଟିକେ ଅଲଗା ଟିକେ ନିଆରା ଲାଗିଲା ଆଉ ଟିକେ ଭଲ ଲାଗିଲା ବି ଆଜ୍ଞା। ହଉ ଯାଆନ୍ତୁ କଣ କରିବେ? ହଁ।